ହଁ କୁହ।
ଆରେ ଭାଇ ରୋହନ କିମିତି ଅଛ।
ହଁ ଭଲ ଅଛି।
ଆରେ ରୋହନ ମୁଁ ତ ଶୁଣୁଥିଲି ତୁମେ କଣ ଏବେ ବାହାର ଗାଁ ରେ ରହୁଛ। ଏ ତ ଏଇ ବର୍ଷ ରଥଯାତ୍ରା କୁ ଆସିବ ନା ନାଇଁ।
ହଁ ଯିବି।
ହଁ ତୁ ମୁଁ ମୁଁ କହିଦି କାରଣ ତୁମେ ତ ଜାଣିଥିବ ଆମ ଗାଁ ରଥଯାତ୍ରା ହଉଛି ବହୁତ ପ୍ରସିଦ୍ଧି। ଆମ ପାଖ ଆଖ ଅଞ୍ଚଳର ଯେତିକି ସବୁ ଗ୍ରାମ ଗୁଡ଼ାକ ଅଛି ସେ ସବୁ ଗ୍ରାମ ଗାଁ ମିଶିକି ଆମେ ଗୋଟିଏ ଜାଗାରେ ରଥଯାତ୍ରା ପାଳନ କରୁ। ଆଉ ଓଡିଶା ଲସ୍ ସାରା ବିଶ୍ଵ କଣ ସାରା ଓ ସାରା ଓଡିଶା ଓ ସାରା ବିଶ୍ଵରେ ମଧ୍ୟ ରଥଯାତ୍ରା ବହୁତ ପ୍ରସିଦ୍ଧି। ତ ଏଥର ତୁମେ କେବେ ବାହାରିକି ଆସୁଛ ଗାଁକୁ।
ହଁ ଏବେ ଆର ମାସରେ ଯାଉଛି।
ଟିକେ ଚେଷ୍ଟା କର ଜଲଦି ଆସିବା ପାଇଁ କାରଲେ ତୁମେ ମଧ୍ୟ ଜାଣିଛ ଗାଁ ରେ ବହୁତ ଗୁଡ଼ାଏ କାମ ମଧ୍ୟ ରହିଅଛି। ଯେହେତୁ ଆମେ ଗାଁରେ ସବୁ ଯୁବକ ଲୋକ ଗୁଡାକ ତ ଆମେ ମଧ୍ୟ ଗାଁ କାର୍ଯ୍ୟରେ ଯଦି ହାତ ନ ଟିକେ ବଢ଼ାବଢି ନ କରିବା ତାହେଲେ ସବୁ କାର୍ଯ୍ୟ ଗୁଡିକ ସୁଚାର ରୂପେ ସମ୍ପୂର୍ଣ୍ଣ ହୋଇପାରିବ ନାହି। ଆଉ ତୁମେ ଭାଇ ଏଇ କଥା ମଧ୍ୟ ଜାଣିଥିବ ଯେ ପ୍ରତିବର୍ଷ ଭଳି ଏଇ ବର୍ଷ ମଧ୍ୟ ଆମ ଗାଁରେ ଗୋଟେ କମିଟି ଗଠନ ହୋଇଅଛି। ଆଉ ସେଇ କମିଟିରେ ଏଥର ସରପୋଞ୍ଚ ନିଷ୍ପତି ନେଇଛନ୍ତି। ସବୁ ଯୁବକ ଲୋକମାନଙ୍କୁ ରଖିବା ପାଇଁ ଏଥର ତୁମେ କମିଟିରେ ଯୋଗଦାନ କରିବ ନା ନାଇଁ।
କରିବା ଏଟା ତ କରିବା ନିହାତି ଦରକାର। ନହିଁ ତ ଆଗପିଢ଼ି ରହିଯିବେ ସେମିତି
ହୁଁ ଠିକ କଥା। ତାହେଲେ ବର୍ତ୍ତମାନ ଆମର ଯୋଉ ହବ ରଥଯାତ୍ରା କୁ ମୁଁ କଣ ଶୁଣୁଥିଲି ତୁମର ସେ ଯୋଉ ମଉସା ସେ ଟିକେ ଭଲ ରୋଷେଇ ବାସ କରନ୍ତି। ତ ଏଥର ଯୋଉ ରଥଯାତ୍ରା ପାଇଁ ଆମର ଯୋଉ ପ୍ରସାଦ ସେବନ କାର୍ଯ୍ୟକ୍ରମ ଟା ପଡିବା ଯେହେତୁ ପାଖାପାଖି ଖି ପ୍ରତିଦିନ ହଜାରରୁ ଦି ହଜାର ଖଣ୍ଡେ ଲୋକ ଖାଇବେ ଯେହେତୁ ତିନୋଟି ଗ୍ରାମ ମିଶିିକ ହଉଛି। ତୁମେ ଟିକେ ତାଙ୍କୁ ଟିକେ ସମ୍ପର୍କ କର ବର୍ତ୍ତମାନ ସେ ତମର ସମ୍ପର୍କରେେ ଅଛନ୍ତି ନା।
ହଁ ଅଛନ୍ତି।
ତାଙ୍କୁ କହିଲେ ବି ତାଙ୍କେ ହଁ କରିବେ ଲୋକ ସେବା ଜନସେବା ତ କରିବା ନିହାତି ଦର କାର ତାଙ୍କର ବି ଇଣ୍ଟରେଷ୍ଟ ଅଛି ସାହାଯ୍ୟ କରିବା ପାଇଁ।
ହଁ କାରଣ ତାଙ୍କର ଏବେ ଆଖପାଖ ଗାଁରେ ମଧ୍ୟ ଭଲ ନାଁ ଅଛି। ସିଏ ଟିକେ ରୋଷେଇବାସ କାର୍ଯ୍ୟଟେ କରେ ସେଲାଗି ବହୁତ ଉତ୍କୃଷ୍ଟ ଧରଣର ରୋଷେଇଆ। ତ ଆମେ ସବୁ ଗାଁ ଲୋକ ଚାହୁଁଥିଲୁ ତୁମେ ଯଦି ତାଙ୍କ ସହ ଥରେ କଥା ହେଇଯିବ ତାହେଲେ ଆମେ ଆମର ଯୋଉ ରଥଯାତ୍ରା ପାଇଁ ଯୋଉ ପ୍ରସଦ ସେବନ କାର୍ଯ୍ୟଟା କରିବା ଆମେ ସେହି କାର୍ଯ୍ୟରି ସେହି ରୋଷେଇବାସ ସବୁ କାର୍ଯ୍ୟ ଗୁଡ଼ିକ ବୁଝାବୁଝି କରି ବାକି ତୁମର ଇ ରଥଯାତ୍ରା ଉପରେ କିଛି ଆଉ ସୂଚନା ଦେବାର ଅଛି କି? ତମେ ଯେ କାର୍ଯ୍ୟ ଗୁଡିକ ସୁଚରିୟ ରୂପେ ହେଇପାରିବ ବୋଲି।
ହଁ ରଥଯାତ୍ରା ତ ଏବେ ରଥ ବନା ଷ୍ଟା ଆରମ୍ଭ ହୋଇଯାଇଥିବଣି।
ହଁ ତୁମେ ଠିକ କଥା ରହିଲ ଭାଇ। ଯେହେତୁ ଅକ୍ଷୟ ତୃତୀୟ ପରଠୁ ରଥ ଯାତ୍ରାର ର ର ର ଥ କାର୍ଯ୍ୟ ଆରମ୍ଭ ହୋଇଯଏ। ଆଉ ଏଇଥର ଆମର ଯୋଉ ଗାଁ ର ସେଇ ମୁଣ୍ଡର ଯୋଉ ରବି ବଢେଇ ଅଛି ତାଙ୍କେ ଆଉ ଗାଁ ଲୋକମାନେ ମିସେଇ ରଥ କାର୍ଯ୍ୟରେ ସବୁ ଯୋଗଦାନ କରିଛନ୍ତି। ତ ସେମାନେ ସବୁ ମିଶିକି କାର୍ଯ୍ୟଟିକୁ ବହୁତ ସୁଚାର ରୂପେ ନିର୍ଭେଇବେ ବୋଲି ଆମକୁ ମଧ୍ୟ ଜଣାଅଛି। ବାକି ରହିଲା ଆମ ଗାଁର ଯେମିତି ସବୁ ଗହଳି ହୁଏ ସେଇ ସବୁ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଆମେ ସବୁ ଯୁବକ ଲୋକ ମାନଙ୍କର ଯୋଗଦାନ ଟିକେ ନିହାତି ଦରକାର। ନା କଁ କହୁଛ ଭାଇ?
ହଁ ଭାଇ।
ଆମର ତ ଦରକାର ନ ରହିଲେ ଆମେ ଲୋକମାନଙ୍କୁ ସେବା କେମିତି ହେବ।
କିଏ ରଥ ଚକା ତଳକୁ ଯିବ ବହୁତ ଗହଳି ବି ହୁଏ ଆମ ଗାଁରେ। ସେମିତିରେ ଫେମସ୍।
ହଁ ତୁମେ ଏବେ ଠିକ୍ କଥା କହିଲ। ତାଙ୍କର କଁ ଗଲାଥର ମଧ୍ୟ ଏହି ପ୍ରକାରର କିଛି ଦୁର୍ଘଟଣା ହୋଇଥିଲା। କାରଣ ଯେହେତୁ ଅତ୍ୟଧିକ ଲୋକ ଆମ ଗ୍ରାମକୁ ଆସିଥିଲେ ତ ଏହି ଭିଡରେ ଲୋକମାନଙ୍କ ନିୟନ୍ତ୍ରଣ କରିବା ବହୁତ କଷ୍ଟକର ହୋଇଥିଲା। ସେଥିପାଇଁ କିଛି ଲୋକ ଚକାତଳକୁ ଆସିକି, ସେମାନେ ମନାହାତ ମଧ୍ୟ ହୋଇଥିଲେ। ତ ଏଥର ସେଇ ପ୍ରକାର ଦୁର୍ଘଟଣା ଆଉ ନ ଘଟୁ ସେଥିପ୍ରତି ଆମେ ଟିକେ ଭିଶେଷ ଦ୍ରଷ୍ଟବେୟ ଦେବା। ଆଉ ସିମିତିରେ ମଧ୍ୟ ଆମେ, ଆମର ସୁରକ୍ଷା କର୍ମୀ ପୋଲିସ ଏମାନ କୁ ସବୁ ସୂଚନା କରା ଦିଆଯାଇଚି ଗାଁ ପକ୍ଷରୁ। ସେମାନେ ମଧ୍ୟ ଶ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଆମର ଯୋଗଦାନ କରିଥାଏ ବାକି ତଥାବି ଗାଁର ଯୁବକ ଲୋକ ମାନେ ରହିବା ଟିକେ ନିହାତି ଦରକାର। ବାକି ଆମେ ଭାବୁଥିଲୁ ଆମ ଗାଁର ଯୋଉ ଯେତି କି ସବୁ ବାଉଁଶ ପତ୍ର କାର୍ଯ୍ୟ ସବୁ ରହିବ ସେ ସବୁ ତମକୁ ବୁଝିବା ପାଇଁ। ଏ ଯେଉଁ ତୁମର ଟେଣ୍ଟ ହାଉସ୍ ଅଛି ଆଉ ତୁମର ହଣ୍ଡାହାଣ୍ଡି ମଧ୍ୟ ଲୋକଙ୍କୁ ଭଡା ରେ ଦିଅ ସେଥିପାଇଁ ଆମେ ଗାଁ ଲୋକ ଭାବୁଥିଲୁ ତୁମକୁ ଏଇ କାର୍ଯ୍ୟଟି ଦେଲେ ତୁମେ ବହୁତ ସୁଚାର ରୂପେ ଏହାକୁ ହେଇପାରିବ ବୋଲି ତୁମକୁ କଣ ଲାଗୁଛି?
ହଁ ମୋତେ ଦେବେ ବେଲେ ମୁଁ ଠିକରେ କରିପାରିବି ଆଉ। ଯାହାବି ମାହାପରୁ ମହାପ୍ରଭୁଙ୍କ କାମ ନା। ତ ଯାହାବିି ଦେଲେବି ମୁଁ ରାଜିି ପଇସା ପତ୍ର ବି କିଛି ଅଧିକ ନାହିଁ ଯାହା ଦେବେ ମାହା ମହା ମହାପ୍ରଭୁଙ୍କ ବଳକା କିଛି ବି ଦେବେତ ମୋର ରାଜି କରିବା ପାଇଁ।
ହଁ ତୁମେ ଠିକ୍ କହିଲ ଭାଇ, ଏଇ ପ୍ରକାର ବିଚାରଧାରା ଆମ ସମସ୍ତ ଙ୍କ ମଧ୍ୟରେ ରହିବା ନିହାତି ଦରକାର। ଯେହେତୁ ଗାଁର ଏହି ପ୍ରକାର ଯଦି ପବିତ୍ର କାର୍ଯ୍ୟ ଗୁଡିକରେ ଆମେ ଯୋଗଦାନ କରୁଚେ ତ ଆମେ ଯେମିତି ବିନା ଲୋଭରେ ଏସବୁ କାର୍ଯ୍ୟ କରିବା ତାହା ଆମର ନିହାତି ଦରକାର, ବାକି ରହିଲା ଆମର ତ ଏଇ ଯୋଉ ଭୋଜନ ପ୍ରସ୍ତୁତି କଥା, ଯେମିତି ସବୁ ବର୍ଷ ଗାଁର ସମସ୍ତେ ଲୋକମାନେ, କିଏ ଚାଉଳ କିଏ ବିଭିନ୍ନ ପନିପରିବା କିଏ ଡାଲି ସବୁ ପ୍ରକାର ଦାନ କରିଦିଅନ୍ତି, ତ ଏଥର ମଧ୍ୟ ଆମେ ଭାବୁଚୁ ସେଇ ପ୍ରକାର କିଛି କରିବା ପାଇଁ, କାରଣ ଯେହେତୁ ଏତେ ସବୁ ଲୋକ ଆସିବେ ଏତେସବୁ ଭକ୍ତଗଣ ଆସିବେ, ସେମାନଙ୍କୁ ଖାଦ୍ୟ ଯୋଗେଇବା କମିଟି ପକ୍ଷରେ ମଧ୍ୟ ସମ୍ଭବପର ନୁହଁ। ତ ସେଥିପାଇଁ ସମସ୍ତଙ୍କ ଲୋକଙ୍କର ସାହାଯ୍ୟ ମଧ୍ୟ ନିହାତି ଦରକାର, ନା କଣ କହୁଛ ଭାଇ?
ହଁ, ସମସ୍ତଙ୍କ ସାହାଯ୍ୟରେ ହି ଗାଁର ଇଜ୍ଜତ୍ ବଢ଼ିବ, ପ୍ଲସ କଣ ଗାଁର ଇଜ୍ଜତ୍ ବଢ଼ିବ, ଆଉ ରଥଯାତ ତ୍ରା ବି ଠିକରେ ହବ।
ହଁ ତୁମର କଥାଟେ ମଧ୍ୟ ସତ। ଆଉ ଏଥର ତୁମକୁ ଆଉ ଗୋଟେ କଥା ମଧ୍ୟ ମୁଁ କହିଦବାକୁ ଚାହେଁ। ଯେ ଆମର ଯୋଉ ଗାଁର ଯୋଉ ସରପଞ୍ଚ ଅଛନ୍ତି ସେ ଏଇଥର ଘୋଷଣା କରିଚନ୍ତି, ଗାଁର ଯୋଉ ଯେତିକି ଦୁଇ ଦିନର ଖର୍ଚ୍ଚ ହେବ ସେ ସବୁ ଖର୍ଚ୍ଚ ତାଙ୍କ ପରିବାର ପକ୍ଷରୁ ଯେହେତୁ ଗାଁରେ ଯେତିକି ଆମର ଭୋଜନ ପ୍ରସ୍ତୁତି ସାମଗ୍ରୀ ପ୍ରସାଦ ପ୍ର ସେବନ ସାମଗ୍ରୀ ରହିଲା ଆଉ ଯେତିକି ପୂଜା ପାଠରେ ଯେତିକି ସବୁ ସାମଗ୍ରୀର ଖର୍ଚ୍ଚ ହବ ସେ ସବୁ ଖର୍ଚ୍ଚ ସେଇ ବହନ କରିବେ ବୋଲି କହିଛନ୍ତି। ଏହା ଆମ ପାଇଁ ଗୋଟେ ଖୁସିର କଥା। ବାକି ସବୁ ଯୋଉ ଖର୍ଚ୍ଚ ରହିଲା ଆମେ ସମସ୍ତଙ୍କ ଠାରୁ ଚାନ୍ଦା ଆଦାୟ କରିବୁ ବୋଲି ଭାବିଛୁ। ବାକି ତୁମେ ଯଦି ଆସନ୍ତ ତାହେଲେ ଆମକୁ ବହୁତୁ ବଡ ସାହାଯ୍ୟ ହୋଇପାରନ୍ତା।
ଆଉ ମୁଁ ତ ଯିବି। ମୁଁ ବି ଏଠି ଜବ୍ କରୁଚି, କାମ କରୁଚି। ଛୁଟି ଦେଇଁକି ଯିବି ଗାଁକୁ ପନ୍ଦର ଦିନ ପାଇଁ। ଯାହା ବିି ମୋ ଯାହା ବି ମୋ ଦ୍ୱାରା ସମ୍ଭବ ହବ ସାହାଯ୍ୟ କରିକି ଆସିବି ଆଉ।
ନିହାତି ଭାବରେ ତୁମେ କମ୍ ସେ କମ୍ ପନ୍ଦର ଦିନର ଛୁଟି ତ ନିହାତି ଦରକାର୍। ଯେହେତୁ ଏତେବଡ ପର୍ବ ଆଉ ପନ୍ଦର ଦିନି ଖଣ୍ଡେ ତ ନିହାତି ଲାଗିଯିବ। ଆଉ ବାକି ରହିଲା ତୁମ ସମ୍ପର୍କରେ ତ ଆଉ ଆମର ସେ ଯୋଉ ରମେଶ୍ ଆଉ ସୁରେଶ୍ ପର୍ଯ୍ୟନ୍ତ ତୁମ ସମ୍ପର୍କରେ ଥିବେ ସେ ମଧ୍ୟ ଏପର୍ଯ୍ୟନ୍ତ ଗାଁକୁ ଆସିନାହାନ୍ତି। ତୁମ ସେମାନଙ୍କ ସହ କଥାବାର୍ତ୍ତା ତୁମର ଏବେ ଯାଙ୍କେ ଚାଲିଛି ନା?
ଚାଲିଛି ନା? ହଁ ଚାଲିଛି ସେମାନଙ୍କୁ ବି ମୁଁ କହିଛି ଯିବା ଗାଁକୁ ବୋଲି। ସେମାନେ ବି ହଁ କରୁଛନ୍ତି। ଦେଖାଯାଉ ଆଗଖୁ କଣ ହେଉଚି। ଗଲା ଟାଇମ୍ ରେ ମୁଁ ସେମାନଙ୍କୁ କଲ୍ ବି କରିବି। ହେବ ଯଦି ଟାଇମ୍ ମିଳିବ ଯଦି ମନେ ପଡ଼ିବ ଯଦି
ହଁ ନିହାତି ଭାବରେ ତୁମେ ତାଙ୍କୁ ଯୋଉ ଦୁଇ ଜଣଙ୍କୁ ମଧ୍ୟ କହିଦେଲେ ଆମକୁ ଆଉ ଟିକେ ଅଧିକ ସାହାଯ୍ୟର ସୁଯୋଗ ମଧ୍ୟ ମିଳିବ। ସେଇ ଦୁଇ ଜଣ ମଧ୍ୟ ଆସିଲେ ଆମକୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରିଦେବେ ଯାହା ଫଳରେ ଆମର ସ ସବୁ ସାଙ୍ଗସାଥି ମିଶିକି ଆମର ଯଉ -ଯଉ ପୁରୁଣା ଦଳ ଅଛି ସେଇ ଦଳ ପୁଣି ଥରେ ଫେରି ଆସିବ ଆଉ ଆମେ ଗାଁରେ ସବୁ ପ୍ରକାର କାର୍ଯ୍ୟଗୁଡ଼ିକ ସୁଚାରୁ ରୂପେ ତୁଲାଇ ମଧ୍ୟ ପାରିବ। ବାକି ରହିଲା ଏଥର ଯଉ ଆମର ସବୁ ବିଦ୍ୟୁତ୍ ର ବ୍ୟବସ୍ଥା ଗୁଡାକ ଅଛି ଯଉ ସବୁ ଯେମିତି ବିଦ୍ୟୁତ୍ ବ୍ୟବସ୍ଥା ଏବଂ ଆଉ ସବୁ ଯଉ ମିଷ୍ଟାନ୍ନ ବ୍ୟବସ୍ଥା ଏ ସବୁ ଯଉ ଛୋଟ ମୋଟ କାର୍ଯ୍ୟ ଗୁଡାକ ଅଛି ଏଇ ସବୁ କାର୍ଯ୍ୟ ଗୁଡିକ ମଧ୍ୟ ଆମେ କାହାକୁ କାହାକୁ ବାଣ୍ଟି ଦେଇଚୁ କିନ୍ତୁ ତୁମ ପକ୍ଷରେ ଆଉ ଗୋଟେ କାର୍ଯ୍ୟ ମଧ୍ୟ ପଡିଚି। ତୁମେ ଗାଁର ଯଉ ଆମର ଯଉ ଭୋଗ ଟେ ଲାଗିବ ତାର ସବୁ ଯେତିକି ମିଷ୍ଟାନ୍ନ ନ ଅଛି ତାର କଥା ଟିକେ ତୁମକୁ ବୁଝିବାକୁ ପଡିବ ତୁମେ ଏହାକୁ ନେବାକୁ ରାଜି ଅଛ ନା?
ହଁ ମୁଁ ତ ରାଜି ମହାପ୍ରଭୁଙ୍କ କାମ କାହାକୁ ଭାଗ୍ୟରେ ଥିଲେ ମିଳେ। ସେମିତିରେ ମ-ମୋର ବି କରିବାକୁ ଇଚ୍ଛା ଅଛି। ମୁଁ ମନା ବି କରିବିନି ମହାପ୍ରଭୁଙ୍କ କାମ।
ତମେ ଭାଇ ଠିକ୍ କଥା କହୁଚ। ଏଁ-ଆମେ ଯାହା ଶୁଣିବାକୁ ପଏ- ପାଇଲୁ ତୁମର ମଧ୍ୟ ସେଇ ଯଉ ଗୁଡିଆ ଘର ସହ ଭଲ ସମ୍ପର୍କଟିଏ ଅଛି। ତୁମେ ଯଦି ତାଙ୍କୁ ଆଗ ତୁରା ଜଣେଇଦବ ତାହେଲେ ସେଇ ସବୁ ମିଷ୍ଟାନ୍ନ କଥା ସେ ବୁଝି ନେବେ। ଏହା ଫଳରେ ଆମକୁ ଟିକେ କମ୍ ଅ ଯିଏ ଆମର ସମସ୍ତ କାର୍ଯ୍ୟ ଗୁଡିକ ହେଇଯିବ କମ୍ ଦାମ୍ ରେ ମଧ୍ୟ ଆମର ମିଷ୍ଟାନ୍ନ‌ ବ୍ୟବସ୍ଥାଟି ହୋଇପାରିବ ସେଥିପାଇଁ ଆମେ ଭାବିଲୁ ଏଇ କାର୍ଯ୍ୟ ପାଇଁ ତମେ ହଉଚ ଜଣେ ଉପଯୁକ୍ତ ମଣିଷ ତୁମକୁ ଆଉ କି ଛି ଦେବାର ଅଛି କି? କିଛି ଆଉ କଥା କହିବାର ଅଛି ଯେମିତି ଆମେ ଆମର ସବୁ ର ରଥଯାତ୍ରା ଟିକୁ ଆଉ ଟିକେ ଉନ୍ନତ ଧରଣ ଆଉ କେମିତି ଭଲ ଭାବରେ ବିନା କୌଣସି ବାଧା ବିିଘ୍ନରେ କରିପାରିବା
ପାଇଁ। ରଥଯାତ୍ରା ତ ମହାପ୍ରଭୁ ଚାହିଁଲେ ସବୁ କିଛି ସମ୍ଭବ କରିପାରିବେ।
ହ
ତାଙ୍କେ ଚାହିଁଲେ ସବୁ କିିଛି ଅସମ୍ଭବ ବି କରିପାରିବେ।
ହଁ ତୁମ କଥା ତ ଠିକ୍ କଥା। ଯେହେତୁ ମହାପ୍ରଭୁ ହଉଚନ୍ତି ସୃଷ୍ଟିର ପାଳନ କର୍ତ୍ତା। ତାଙ୍କର ସବୁ ନିର୍ଦ୍ଦେଶରେ ସବୁ କାର୍ଯ୍ୟ ଗୁଡ଼ିକ ହୁଏ। ସେ ଯଦି ଚାହିଁବେ ତାହେଲେ ଆମ ଗ୍ରାମର ସବୁ କାର୍ଯ୍ୟଗୁଡ଼ିକ ବହୁତ ସୁଚାରୁ ରୂପେ ଏଥର ମଧ୍ୟ ହୁଏ। ବର୍ତ୍ତମାନ ମୁଁ ରଖୁଚି ଯେହେତୁ ଏବେ ଯଉ ଆମର ଯଉ ସୂର୍ଯ୍ୟ ମଉସା ସେ ଏବେ ବାଟରେ ଗଲେଣିି ତାଙ୍କ ସହ ପୂଜା ବିଷୟରେ ମୋ ସାଙ୍ଗରେ କଥା ହବାର ଅଛି। ତ ଭାଇ ମୁଁ ତୁମେ ଗାଁକୁ ଆସିଲେ ମୁଁ ବାକି ସବୁ କାର୍ଯ୍ୟ ଗୁଡିକ ତୁମକୁ ବୁଝେଇଦେବି ତାହେଲେ ରହିଲି ଭାଇ।
ହଁ ଭାଇ।
ହଁ